ହ୍ୟାଲୋ। ହଁ ଶୁଭ ଯାଉଛି। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହଁ କୁ କୁ ଆଜ୍ଞା।
ହଁ ନେଟୱାର୍କ ଟିକେ ପ୍ରୋବ୍ଲେମ ରହୁଛି ବୋଧେ?
ଆଜ୍ଞା।
ହଁ ହ୍ୟାଲୋ।
ନାଁ
ହଁ ଆଉ କଣ କରୁଥିଲେ?
କିଛି ନାହିଁ ରୋଷେଇ କରୁଛି।
ହଁ ରୋଷେଇ ସରିନି?
ନାହିଁ ଚାଲିଚି।
ହଁ ଆଉ କେତେବେଳେ ରୋଷେଇ ସରିବ କେତେବେଳେ ଖାଇବେ?
ହଁପ ଟାଇ ଲାଗି
ହଁ ହଁ ମୁଁ ରୋଷେଇ ସାରିକି ବସିଛି ଖାଇନି ମୁଁ। ହ୍ୟାଲୋ।
କଣ ରୋଷେଇ କରିଛ କି? ଆଜ୍ଞା ହ ଶୁବାଯାଉଛି।
ଆଜି ହଁ ହଁ ଆଜି ଭାତ ଡାଲି ଭେଣ୍ଡି ଭଜା ଅଣ୍ଡା ଭଜା ଯା ଆଜି ବାର ଅଛି ନା ଶୁକ୍ରବାର।
ହଁ ଆ ଅଣ୍ଡା ଭଜା ପୁଣି ଭେଣ୍ଡି ଭଜା।
ହଁ ହଁ ଦିଟା ଯାକ ଆଜି ଭଜା କରିଛି। ଅଲଗା ଅଲଗା
ଆଚ୍ଛା ଆଛା
ହୁଁ ଆଉ ସେପଟେ ଭଲ ସମସ୍ତେ
ହଁ ସମସ୍ତେ ଭଲ ତମ ସାଇଡରେ ଗରମ କେମିତି ହଉଛି
ଗରମ ତ ପ୍ରବଳ କୁହନାଇ ଗରମ କଥା ଏ ଯୋଉ ପାଗ କରୁଛି ଯୋଉ ଖରା ଦଉଛି ପୁଣି ଯୋଉ ଅଳ୍ପ ସମୟ ପାଇଁ ବର୍ଷା ପକେଇ ଦଉଛି ସେଥିରେ ତ ପୁଣି ଗର
ହଁ ହଁ ପୁରା ପୁରା ଏମତି ମାଟି ରହୁଛନ୍ତି ପୁରା ଗରମ ବାମ୍ଫ ହେଲା ଲାଗୁଛି
ହଁ
ହ ଆଉ ଘରେ ସମସ୍ତେ କେମିତି ଅଛନ୍ତି
ହଁ ଘରେ ସମସ୍ତେ ଭଲ ଆଉ ଆପଣ କୋଉଠୁ କହୁଛନ୍ତି
ମୁନ ଅନୁଗୁଲ।
ଅନୁଗୁଳୁ।
ହୁଁ।
ଭଲ ଆଉ ହଁ ମୁଁ ଝାରସୁ ଗୁଡାରୁ କହୁଚି‌।
ଆଉ ଲାଗୁଛି ସେଇଭଳିଆ ଆଉ ପାଖାପାଖି ଲାଙ୍ଗୁଏଜ ଭଳିଆ ଆଉ।
ହଁ ହଁ।
ଆଚ୍ଛା।
ହଁ ଆଉ ସେପଟେ ରଥଯାତ୍ରା।
ହୁଁ, ରଥଯାତ୍ରା ହଁ ଅନୁଗୁଳ ସାଇଟ୍ ରେ ହୁଏ ରଥଯାତ୍ରା।
ହଁ ଏବେ ତ ସେଇ ପର୍ବ ଆସୁଛି ଆଉ ରଥଯାତ୍ରା।
ହଁ।
ହଁ ରଜ କେମିତି ପାଳିଲେ?
ହଁ ଭଲ।
ହଁ ଦୋଳି ଝଲିକି ପାନ ଖାଇକି ସାଙ୍ଗସାଥି ସହିତ ନା?
ହଁ ହଁ ଏମତି ଆଉ। ହଁ ସେମିତି ଆଉ
ହଁ, ହଁ।
ଆ ମାନେ ଏଠି ‌ଆଉ
ହଁ ହଁ ସେଇଭଳିଆ ହିଁ କୋଉ ସାଇଡ ରେ ଭଲ ହୁଏ କୋଉ ସାଇଡରେ କେମିତି ଟିକେ ଅଳ୍ପ ସଳ୍ପ ହଉ ହୁଏ ଆଉ। ଆମ ପଟେ ବି ଏପଟେ ବି ସେମିତି ତି ନୁହେଁ ମୁଁ ଆଜ୍ଞା।
ମୁଁ କହିଲି ଆପଣଙ୍କ ସାଇଡରେ କେମତି ରଜ ପାଳୁଛନ୍ତି?
ହଁ ଏପଟ ସାଇଡ ରେ ବି ସେମିତି ଏତେ ଜୋରସୋଓର ଟା ନୁହେଁ।
ଆଚ୍ଛା।
ହୁଁ।
ଏ ଆ ପାଇଁ ଡାଟା ରଖିବି।
ଆଜ୍ଞା?
ଚିନା
ଆଜ୍ଞା ଶୁଭା ଗଲାନି କଣ କହୁଛନ୍ତି?
ଆଉ କଣ
ହାଲୋ।
ହଁ ଯୋଉ ହ୍ୟାଲୋ।
ହଁ ଶୁଆ ଯାଉନି ମଝିରେ ମଝି ଲୋ ହଁ ହାଲୋ।
ଶଉଚି ଶଉଚି ନା ସେଇଥିପାଇଁ।
ହଁ ହଁ। ହଁ ନେଟୱାର୍କ ଇସୁ ହଉଛି ଆଉ।
ନା କହୁଛି ମାନେ ଏକଲା ଅଛ ନା ମାନେ ପାଖରେ ଲୋକ ଛନ୍ତି। ତାଙ୍କ କଥା ବି ଶୁଣା ଯାଉଛି ତ ସେଥିପାଇଁ ପଚାରିଲି।
ହେଁ ନାଇଁ ନାଇଁ ମୋ ଭାଉଜ ଅଛନ୍ତି ତ।
ହଁ ହଁ।
ମୋ ଭାଉଜ ଥିଲେ ତ ପଚାରୁଥିଲେ। କିଏ କଲ କରିଛନ୍ତି। ମତେ ଏଇ ଯୋଉ ଇଏ। କହିମି ମୁଁ ଯୋଉ ଜଏନ କରିଚି ଯୋଉଥିରେ। ସେଇଥିରେ ଜଣଙ୍କୁ କଲ କରିଛି।
ହଁ ହଁ। ଆଉ ଆପଣ - ସେପଟେ କେମିତି ପର୍ବପର୍ବାଣୀ ହୁଏ?
ହଁ ଭଲ।
ହଁ ଆଗ -
ସେମିତି ପାଖାପାଖି ପାଖାପାଖି ଆଉ ଏତେ ଭଲ ନାହିଁ। ନାଇଁ ଆଉ ଆମର ଏପଟେ ହେଙ୍ଗୁଳା ଠାକୁରଙ୍କର ପର୍ବ ଟା ସବୁଠୁ ଅଧିକ ହୁଏ।
ଆଚ୍ଛା ଆଚ୍ଛାହଁ ହଁ। ଆଉ ରାକ୍ଷୀ ପୂର୍ଣ୍ଣିମା ଟା କରା ହୁଏ ନା ନାଇଁ ସେପଟେ?
ହଁ ସବୁଆଡେ ସେଇଟା।
ହଁ ଭାଇମାନାନଙ୍କର ପର୍ବ ଭାଇ ଭଉଣୀର - ହୁଁ
ଆଉ କଣ କହନ୍ତୁ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଏବେ ତ ମୁଁ ଆଉ ମୋ ସ୍ଵାମୀ ଦି ଜଣ ହିଁ ଅଛୁ।
ଓ ହୋ।
ହଁ ଏଠି ଦି ଜଣ ହିଁ ଅଛୁ ପୁଣି ଶଶୁର ଘରେ ଅଛନ୍ତି ମା ବାପା। ଛନ୍ତି। ହୁଁ ଆଉ କୋଉପଟେ ବୁଲିବା ପାଇଁ ଯାଇଥିଲେ?
ନାଇଁ ତ ପଢାପଢିରେ - ତ ବ୍ୟସ୍ତ ରହୁଛି ଆଉ କୁଆଡେ ଯିବି?
ହଁ ହଁ କଣ ପଢୁଛନ୍ତି? ହଁ ହ ହଁ। ପ୍ଲସ୍ ଟୁ ପରେ ନର୍ସିଂ ନା ପ୍ଲସ୍ ଥ୍ରୀ ପରେ?
ନାଇଁ ମୁଁ ପ୍ଲସ୍ ଥ୍ରୀ କଲି ତାପରେ ପିଜିଡି ସିଏ ତାପରେ ନର୍ସିଂ।
ହଁ ବହୁତ ପାଠ ପଢିଛନ୍ତି ତାହଲେ! ହଁ ପ୍ଲସ ଟୁ କରିଥିବେ ପ୍ଲସ୍ ଥ୍ରୀ କରିଥିବେ ତାପରେ କହିଲେ କଣ ପିଜିଡି ସିଏ। ପୁଣି ନର୍ସିଂ -
ନାଇଁ ପ୍ଲସ ଥ୍ରୀ କମ୍ପ୍ଲିଟ କରିନି। ଦୁଇ ବର୍ଷ କରିଥିଲି ତାପରେ ପୁଣି ଗ୍ୟାପ୍ ନେଇଗଲି।
ହଁ ଆଉ ସେଇଟା କେବେ କମ୍ପ୍ଲିଟ କରିବେ?
ପ୍ଲସ୍ ଥ୍ରୀ ଆଉ କରିବିନି।
ହଁ ହଉ ଏବେ ତ ନର୍ସିଂ ହେଇଗଲା। ଲାଇଫ୍ ସେଟ୍ ହେଇଯିବ।
ହଁ।
ଗଭର୍ଣମେଣ୍ଟ ନହେଲେ ବି, ପ୍ରାଇଭେଟ ରେ ଆଉ।
ଆଜ୍ଞା।
ହୁଁ ଆଉ ସେପଟେ କେମିତି?
ହଁ ଭଲ ଏପଟେ ଫେଷ୍ଟିଭାଲ।
ଯୋ କହିଲ ହେଙ୍ଗୁଳା ମାଁ?
ଆଜ୍ଞା।
ହଁ ସେ ମାଁ ଙ୍କର କେମିତି ପୂଜା ପାଠ? ଆମ ପଟେ ତ ସେ ମାଆଙ୍କର ପୂଜା ଏତେ ହୁଏନି।
ନାଇଁ ଆମର ଏ ଗଟେ ବହୁତ ଭଲ ହୁଏ।
ହଁ କଳସ ବୁଡା ହୁଏ?
ହଁ କଳସ ନାଇ କଳସ ଯାତ୍ରା ହୁଏ ନା ସେମାନେ ଆ ଆ ହେଇ ଆସିଲାଣି ପାଣି ଦେଇଛି, ଆଉ ଟିକେ ଟାଇମ୍ ଲାଗିବ। ଓହୋ। ହେଇ ଆସିଲାଣି ପାଣି ଦେଇଛି ଏ, ବେ ପାଣି ଦେଇକି ଆସିଲି। ଆଛା। କଣ ଟେ ଅଣ୍ଡା ଟା ଏପଟଟା ହଉନି ନହେଲେ ଏପଟ ଟା ହଁ ପା ଆଂଜ୍ଞା।
ହଁ ଘଟ ଫଟ ଆଣନ୍ତି ପୂଜା ଟାଇମ ରେ ନା
ନାଇଁ ମାନେ ସିଏ ଏମତି ଗୋଟେ ମାନେ ନିଆଁ ମାନେ ଅଗ୍ନି ଏ ସିଏ ମାନେ ଆପେ ଆପେ ଏମତି ମାଟି ଧିଅରୁ ଏମିତି ଗୋଟେ ଜାଗାରେ ସିଏ ଆପେ ଆପେ ଉଭା ହେଇକି ଏମତି ନିଆଁ ଯେମିତି ଜଳନ୍ତି। ତାପରେ ସେଇ ସେଇଠି ଜଣେ ମନ୍ଦିର ମାନେ ସେ ପୂଜକ ଯିଏ ତାଙ୍କୁ ଭଲ ମାନେ ଆରାଧନା କରି ପୂଜା କରନ୍ତି। ସେ ତାଙ୍କୁ ସ୍ୱପ୍ନ ଦିଅନ୍ତି ତାପ ସିଏ ଯାଇକି ଦେଖନ୍ତି। ତାପରେ ସେଠି ଧୀରେ ଧୀରେ ତା ଉପରେ ସବୁ କୋଇଲା ପକା ହେଇକି ଧୀରେ ଧୀରେ ନିଆଁ କୁ ଆଉଟିକେ ଆହୂତି ଦିଆଯାଏ। ତାପରେ ସେଇଠୁ ଏମିତି ଆ ତାଙ୍କର ମାନେ ଯେମିତି ଆମର ଯୋଉ ଷଷ୍ଠୀ ସପ୍ତମୀ ଯେମିତି ହୁଏ ସେମିତି ମାଆଙ୍କର ହୁଏ। ସେମିତି ସବୁଦିନ ପୁରା ଏମିତି ଅଷ୍ଟମୀ ପର୍ଯ୍ୟନ୍ତ ଏମିତି କୋଇଲା ନଦା ମାନେ ତା ଉପରେ ଆଉ ଟିକେ ଆଉ ଟିକେ ଏମତିି ଦିଆହେଇକି, ଗୋଟେ ଉଞ୍ଚ ଯେମିତି କୁଦ ଟାଇପ ର କରା ହେଇକି ତାପରେ ସେଇଠି ପୂଜା ହୁଏ ସେଠୁ ମାନେ ମେଳା ଟାଇପ ର ଯେମିତି ପଡେ ଦୋକାନ ବଜାର ସବୁ ପଡେ ଲୋକ ଯାଆନ୍ତି ଦେଖନ୍ତି ଆଉ
ଓ ହଁ ସେଇ ଯୋଉ କହିଲ ସେଇଟା ବର୍ଷକୁ ବର୍ଷ
ହଁ ହଁ ସବୁବର୍ଷ। ବର୍ଷକୁ ବର୍ଷ ସିଏ ଆପେ ଆପେ ମା ତାଙ୍କର ଏମତି ଉଭା ହୁଅନ୍ତି ଉଭା ହେଇକି
ହଁ ଆଉ ଜଣେ ପୂଜାରୀ କୁ ହଁ ସେ ପୂଜାରୀଙ୍କୁ ସ୍ୱପ୍ନ ଦିଅନ୍ତି ଯୋଉ ପୂଜାରୀ ସ୍ୱପ୍ନ ଦେବେ ସେ ପୂଜାରେ ହିଁ
ହଁ ହଁ ସିଏ ସିଏ ହିଁ ଯାଇକି ଖୋଜିକି ତାଙ୍କୁ ବାହାର କରିବେ କୋଉଠି ଉଭା ହେଇଛନ୍ତି। ତାପରେ ସେଠୁ ସିଏ ଦେଖିକି ସେଠୁ ତାଙ୍କୁ ଫୁଲ ଚନ୍ଦନ ଦେଇକି ମାନେ ମାଙ୍କୁ ମାନେ ହଉଛି ଇଏ କରିବେ ତାଙ୍କୁ ଆଗମନ କରାଇବେ କରେଇକି ତାପରେ ହେଠୁ ପୂଜାପୂଜି ହୁଏ ଆଉ
ହଁ।
ସିଏ ମାନେ ପାଖାପାଖି ହିଁ ବାହାରନ୍ତି। କି ବେଳେବେଳେ କେତେବେଳେ ମା ଟିକେ ମାନେ ସେଇ ମନ୍ଦିରଠୁ ନିହାତି ଉଁ, ଚାରି ପାଞ୍ଚ କିଲୋମିଟର୍ ଦୂରରେ ବାହାରନ୍ତି। ନହେଲେ ଏଇଠି ତ ପାଖାପାଖି ଦେଖିବାକୁ ଗଲେ ସେଇ ଦୁଇ ତିନି ବର୍ଷ ହବ ପାଖାପାଖି ହିଁ ବାହାରଚନ୍ତି। ମାନେ ମନ୍ଦିରରୁ ସେଇ ଗୋଟେ କିଲୋମିଟର ଦୂର ପାଖାପାଖି।
ହୁଁ ହୁଁ ମାନେ ସେଇ ମାଆଙ୍କର ହିଁ ମନ୍ଦିର ସେଇ ପାଖରେ ଅ
ହଁ, ହଁ, ହଁ, ହଁ ହିଙ୍ଗୁଳା ମାଙ୍କର ମନ୍ଦିର ସେଇଠି ପୁରା ପାଖରେ ଅଛି। ପୁରା ମାଆଙ୍କୁ ସ୍ଥାପିତ କରିକି ବି କରାହେଇଛି ତାଙ୍କର ମୂର୍ତ୍ତି ଗଢାହେଇଛି।
ହଁ। ହଉ ହଉ ଠିକ ଅଛି ରହୁଛି ଆଁ। ହଁ ହଁ।